ହାଲୋ।
ବନ୍ଧୁ ରାଧେ ରାଧେ।
ରାଧେ ରାଧେ।
କଣ ଆଉ ସକାଳ କେମିତି ଇ ଇ ଇ କଣ ଆଉ ଚାଲିଚି ଏବେ?
ଅଁ ସକାଳ ଏଇନା ଉଠିକି ଅଂ ସକାଳ ଖାଦ୍ୟ ଖାଇସାରି ଏଇଠି ଗାଧେଇ ବାଧେଇ ପୂଜା କରି ବସଚୁ ଆଉ।
ଯାହା ହଉ ପୁରା ସକାଳୁ ଠାକୁର ଫାକୁରଙ୍କୁ ଡ଼ାକି ସାରଲେଣି ଭଲ।
ସକାଳୁ ସକାଳୁ ପୂଜା କଲେ ଯୋଉ ଶାନ୍ତି ହେରା ଡ଼େରିରେ ପୂଜା କଲେ କଣ ଭଲ ଲାଗିବ? ହ ହ
ହଁ ଠିକ୍ କଥା।
ଆଉ ତମେ କଣ କରୁଚ?
ମୁଁ କଣ ମୁଁ ସେଇ ସକାଳୁ ଉଠିଲି ଉଠିକି ଆମର ଗୋଟେ ଛୋଟ ପୁଅ ଅଛି ମୋ ଭାଇଙ୍କ ପୁଅ ତାଙ୍କ ସାଙ୍ଗରେ ଟିକେ ଲାଗିକି ଏଁ ଟିକେ ଏଁ ଏଁ ଏଁ କଣ ବ୍ରସ୍ ଫ୍ରସ୍ କରିକି ଆସିକି ଅଛି ଗାଧେଇନି ଏତେ ବର୍ଷା ହଉଚି ବୋଲି ଟିକେ କହିଲେ ଘରେ ଲେଟ୍ ରେ ଗାଧେଇବା ପାଇଁ ତ ଆମର ତ ଭାଉଜ ଆମର ବି ପୂଜା ସରିଲାଣି ମୋ ଭାଉଜ ଅଛନ୍ତି ଭାଉଜ ପୂଜା କରିଦଉଚନ୍ତି ସକାଳୁ।
ହୁଁ, ଆଉ କଣ ସକାଳ ଖାଇବା ପିଇବା କଣ ହେଇଛି ସକାଳ?
ନା ଖାଇନି ଏ ପର୍ଯ୍ୟନ୍ତ କିଛି। ଉଁ ଯୋଉ ଖଜିର କୋଳି ଦିଟା ଖାଇଥିଲି। ଖାଇକି ପାଣି ପିଇଥିଲି, ଘରକୁ ଗଲେ ହଉଥିଲା ଖାଇବା, ଆମର ଟିକେ ସବୁ ଜିନିଷ ଡେରି ଡେରି। ଏ ରୁଟି ହଉଛି ଖାଇବୁ। ଗଲେ ଖାଇବି।
ଓ ହୋ। ଆଉ କଣ? ହଁ ଆଜି ଦିନସାରା ଲାଗି ରହିବ ବୋଧେ। କଣ ଖବର କାଗଜରେ ତ କହୁଛି ସାତ ର ତାରିଖ ପର୍ଯ୍ୟନ୍ତ ଏମିତି ଲଘୁଚାପ ଲାଗି ରହିବ।
ଆଚ୍ଛା ସାତ ତାରିଖ ପର୍ଯ୍ୟନ୍ତ ତ।
ହଁ, ଏଇପା ବର୍ଷା ଯୋଗୁ ପିଲାମାନେ ବିଦ୍ୟାଳୟ ଯାଇ ପାରୁନାହାନ୍ତି। ସମସ୍ତେ ସମସ୍ତଙ୍କ ଘରେ
ବର୍ଷା ଦିନ ତ ସେଇଆ ଆଉ। ବର୍ଷ ଦିନ ଆମକୁ ସେଇ ଘରେ ଘରେ ହିଁ ରହିବାକୁ ପଡ଼ିବ। ବାହାରକୁ ଗଲେ ହିଁ ଦେହ ଖରାପ ହେଇଯିବ।
ନା ଛୋଟ ଛୋଟ ପିଲାମାନଙ୍କର ତ ଏଇଥିରେ ତ ଖୁସି ଆଉ, ଆମ ବିଦ୍ୟାଳୟ ବନ୍ଦ ଅଛି, ଘରେ ଖେଳିବା ଆଉ।
ହୁଁ। ଆ ଆପଣ ମହାବିଦ୍ୟାଳୟ ଯାଇନାହାନ୍ତି?
ନାଇଁ ବର୍ଷା କରୁଛି ତ ସକାଳୁ ଲାଗି ରହିଛି ଆଉ। ଆଉ ପାଖ ବିଦ୍ୟାଳୟକୁ ଯାଇ ହଉନି ଆଉ, କେତେ ଦୂର ହେଲାଣି କେମିତି ଯିବୁ?
ଆପଣ କେମିତି ଯାଆନ୍ତି କି ମହାବିଦ୍ୟାଳୟ?
ଯାଏ।
ସାଇକେଲରେ ଯାଆନ୍ତି।
ସାଇକେଲରେ ବେଳେବେଳେ ସାଙ୍ଗସାଥୀଙ୍କ ସାଙ୍ଗରେ ମିଶିକି ଗାଡ଼ିରେ ଯାଏ ଆଉ।
ଆଚ୍ଛା। ହଁ, କ କେତେ ଦୂର, କେତେ ସମୟ ଲାଗୁଛି ଆପଣଙ୍କୁ ଯିବା ପାଇଁ?
ସାଇକେଲରେ ଗଲେ କୋଡ଼ିଏ ପଚିଶ ମିନିଟ୍ ଲାଗେ। କିନ୍ତୁ ଗାଡ଼ିରେ ଗଲେ ଦଶ ପନ୍ଦର ମିନିଟ୍ ଭିତରେ ପହଞ୍ଚିଯାଉ।
ହଁ।
ଆଉ ତମେ କେମତି ଯାଅ?
ମୁଁ ବି ସେଇ ସାଇକେଲରେ ମୁଂ କେବେ କେବେ ପଳାଏ, ଆଉ କେବେ କେବେ ବାପା ନିଅନ୍ତି, ସେମିତି ସାଙ୍ଗସାଥୀ ସହିତ ମିଶିକି ଇଏ କରିକି ଯାଏ ଆଉ।
ହୁଁ।
ଆଉ ଆପଣ କଣ ଷୋଳ ସୋମବାର କରନ୍ତି, କଣ କେମିତି କରନ୍ତି ଟିକେ କହିବେ?
ହଁ, ଏଇ ସେଟାତ ଜାଣିଥିବେ ଶ୍ରାବଣ ମାସରୁ ଆରମ୍ଭ ହେଇଥାଏ।
ହଁ, ସେ ଆସିଲାଣିନା ଶ୍ରାବଣ ମାସ ଆମର ଆରମ୍ଭ ହେଇଯିବ, ମୁଁ ସେଇଥିପାଇଁ ପଚାରିଲି ଟିକେ। ତି କହିବେ?
କାଉଡ଼ିଆ ମାନେ ଯେମିତି ଆରମ୍ଭ କରନ୍ତି, ପାଣି ନେଇ ସବୁ ପାଣି ଭାର ନେଇ ଶିବଙ୍କ ଉପରେ ଢାଳନ୍ତି। ସେଇଦିନଠୁ ଆମର ଆରମ୍ଭ ହୁଏ ଷୋହଳ ସୋମବାର। ହୁଁ। ଆଉ ଶିବଙ୍କ ବାର ଶିବଙ୍କ ମାସଟା ସେଟା। ଷୋଡ଼ ସମ୍ବା ସେଟା ସମସ୍ତେ ସମସ୍ତଙ୍କ ପାଇଁ ନୁହେଁ, ଯାହାର ନିଷ୍ଟା ଭ ତି ବାର ସେ କରିପାରିବ, ସେ କରିପାରିବ। ମୁଁ ମୋ ନିଷ୍ଠା ଭକ୍ତିରେ ମତେ ଭଲ ଲାଗେ କରିବାକୁ ଷୋହଳ ସୋମବାର, ଆର ବର୍ଷ ବି କରିଥିଲି। ଆଉ ଏ ବର୍ଷ ବି ଭାବୁଛି କରିବି ବୋଲି।
ନିଶ୍ଚିନ୍ତ କେମିତି କରନ୍ତି କଣ କେମିତି ତାର ଥାଏ?
ଯେମତି ଅ ଯେମତି ଆମର ସୋମବାର ସମସ୍ତେ କରନ୍ତି ଯେମିତି ଜାଗର ଆମର ଯେମିତି ଅ ପୁରା ଦିନ ଟା ଉପାସ ରହି ଅ ଭକ୍ତି ନିଷ୍ଠାର ସହିତ ଭୋଳା ବାବାଙ୍କୁ ଡାକନ୍ତି ସେମିତି ଆମ ଷୋହଳ ସମ୍ବାର କିନ୍ତୁ ଯିଏ ଚାହିଁବ ଅ କେବଳ ମଧ୍ୟାହନ ଭୋଜନ ଟା ଅରୁଆକୁ ପ୍ରସାଦ ରୂପେ ସେବନ କରିପାରିବ।
ହଁ
ହୁଁ ଆ ହଁ ଯିଏ ରହି ପାରିବେନି ଆଉ ଯିଏ ରହିପାରିବେ ତ ସେ କିଛି ବି ଖାଇବେନି କେବଳ ଅ ଯାହା ସକାଳେ ଠାକୁରଙ୍କୁ ଦର୍ଶନ କରିକି ଠାକୁରଙ୍କ ପାଦୁକା ପାଇଥିବେ ଆଉ ଫଳମୂଳ ଯାହା ଖାଇକି ରହିବେ। କିନ୍ତୁ ଦିନ ସାରା ପାଣି ବି ପିଇ ପାରିବେ କିନ୍ତୁ ଯିଏ ରହିପାରିବେନି ବୟସ୍କ ଲୋକ ଅ ସେଏ କି ଛୋଟ ପିଲା ଦୁର୍ବଳ ପିଲା ଆସ ତାହେଲେ ମଧ୍ୟାହ୍ନ ଭୋଜନ ଅରୁଆକୁ ଭୋଗ କରିି ପ୍ରସାଦବେ ଖାଇକି ରହିପାରିବା। ଏଇପରି ଆମେ ଷୋଳ ସୋମବାର ପାଳନ କରିଥାଉ ଆଉ ଫାଷ୍ଟ ପ୍ରଥମେ ଠାକୁରଙ୍କ ପାଖ ପାଖରେ ଗୁଆ ବସେଇ ଉ ମନସ୍କାମନା ଠାକୁରଙ୍କ ପାଖରେ ମନରେ ରଖି ପାଳନ କରିଥାଉ ଷୋଳ ସୋମବାର ପଯ୍ୟର୍ନ୍ତ
ସେଇଟା ମାନେ ଆପଣଙ୍କର କଣ ପୁରା ଇଛା ପୁରା ହୁଏ?
ହଁ ମୁଁ ଆର ସୋମବାର କରିଥିଲି ମନରେ ଭକ୍ତି ଠାକୁରଙ୍କ ଉପରେ ବିଶ୍ଵାସ ରହିଲେ ଆଉ ସେମିତି କହିବାକୁ ଗଲେ ଆମେ ଯଦି ଆମ କର୍ମ କରିବାନି ଖାଲି ଠାକୁ ଠାକୁରଙ୍କୁ ବସିକି ଭକ୍ତି କରିବା ସେଇଟା କଣ ହବ କି କର୍ମ କରିବା ସହିତ ଠାକୁରଙ୍କୁ ବିଶ୍ଵାସ କରିବା।
ତ ଷୋଳ ସୋମବାର ତ ଶିବଙ୍କ ପାଇଁ ବୋଧେ କରାଯାଏ? ଆଉ ଶିବଙ୍କର ତ କେତେ
କାର୍ତ୍ତିକ ମାସ ପର୍ଯ୍ୟନ୍ତ ଶେଷରେ ଆମର ଏଇଟା ସମାପ୍ତ ହୁଏ ବଡ ଓଷା ଦିନ।
ଶିବଙ୍କର ତ ଆମର କେତେ ବି ଆହୁରି ଅଛି ଗୋଟେ ଜାଗ ଜାଗର ଯେମତି କିି ଜାଗର ମୁଁ ଜାଗର କରେ।
ଜାଗର ତ ସମସ୍ତେ କରନ୍ତି ହଁ ଆମ ଘରେ ତ ସମସ୍ତେ ଜାଗର କରନ୍ତି। ମଁ ବାପା ପର୍ଯ୍ୟନ୍ତ ବି
ଆମର ବି କରନ୍ତି ସମସ୍ତେ।
ଜାଗର ତ ସେମିତି କିଛି ନାହିଁ ଜାଗର କଣ ସୋମବାର କଣ ଶିବଙ୍କ ଓଷା ଯିଏ ଯାଇଁବ ସେ କରିପାରିବ।
ହଁ ଜାଗରରେ ଆମର ଏଠି ଆମର ଏଠି ସକାଳୁ ମନ୍ଦିର ଯିବେ ଉଁ ତାପରେ ପୁରା ଟୋଟାଲି ଟିକେ ଖାଲି କେବଳ ମନ୍ଦିର ଶିବ ମନ୍ଦିର ଶିବଙ୍କୁ ଦର୍ଶନ କରି ଦି ଦିପ ଲଗେଇକି ସକାଳୁ ଆସିକି ଟିକେ ପାଦୁକ ପାଇବେ
ହଁ ସନ୍ଧ୍ୟା ବେଳ ପୁରା ବାରଟା ପର୍ଯ୍ୟନ୍ତ ଦୀପ ଲଗେଇକି ବସନ୍ତି ମହାଦୀପ ଉଠିଲା ପର୍ଯ୍ୟନ୍ତ।
ତାପରେ ସନ୍ଧ୍ୟାରୁ ଦିନସାରା କିଛି ପାଣି ଉଁ ଯିଏ ନ ପାର ରହିପାରିବେ ସେମାନେ କିଛି ଯଦି ହଉ ଫଳ ହଉ ଉ ଖାଇପାରିବେ ନହେଲେ ନାହିଁ କଣ ଖାଇପାରିବେ ତାଙ୍କ ଇଚ୍ଛାରେ ଆଉ ତାପରେ ପୁଣି ସନ୍ଧ୍ୟାରେ ଯାଇ ଦୀପ ଲଗାନ୍ତି ଦୀପ ଲଗେଇକି ବାରଟା ଯାଏ ଦୀପ ମହାଦୀପ ଉଠିଲା ପର୍ଯ୍ୟନ୍ତ ଦୀପକୁ ଲଗେଇକି ରହିଥିବେ ତାପରେ ଯାଇଁକି ଖାଇବେ ଯାହା ଖାଇବେ ବାରଟା ମାନେ ଦୀପ ଲଗେଇଲା ମହାଦୀପ ଉଠିଲା ପରେ।
ହଁ କିନ୍ତୁ ସେଦିନ ମଜା ଲାଗେ ମନ୍ଦିରରେ ସଜାସଜି ପୁଣି ଦୋକାନ ବଜାର ପଡିଥାଏ।
ଆଜ୍ଞା।
ଆଉ ତବେ ବର୍ଷା ଦିନ ପରେ ଅ ବହୁତ ଶୀଘ୍ର ଶୀତ ଦିନ ମଧ୍ୟ ପଳେଇ ଆସିବ। ଜାଣିଥିବେ ବିଦ୍ୟାଳୟରେ ଅ ବିଦ୍ୟାଳୟରେ ପିଲାମାନେ ବୁଲିବାକୁ ଯିବା ପାଇଁ ହଁ
ଫାଙ୍କା ଅଡିଓ। ସବୁ ସବୁଦିନର ଟିକେ ଟିକେ କିଛି ନା କିଛି ଭଲ ଅଛି।
ଆଉ ଏଇ ଯୋଉ ରଜ ଛୁଟି ଗଲା ରଜ ଛୁଟି ରେ କୁଆଡେ ତମ ପରିବାର ସାଙ୍ଗରେ ବୁଲିବାକୁ ଯାଇଥିଲ?
ରଜ ଛୁଟିରେ ରଜରେ ଆମେ ଯାଇଥିଲୁ ସମସ୍ତେ ମିଶିକି ରଜ ଛୁଟିରେ ତ ରଜରେ ଯାଇ ପାରିଲୁନି ତ ରଜ ଛୁଟିରେ ଯାଇଥିଲୁ ଭାଉଜଙ୍କ ଘରକୁ ଟିକେ ଯାଇଥିଲୁ ସେଠି ତାଙ୍କ ଗାଁରେ ଟିକିଏ ଭଲରେ ରଜ ଉତ୍ସବ ପାଳନ କରାଯାଏ ସେଠି ଦୋଳି ଖେଳିଥିଲୁ। ତ ଦ୍ଵିତୀୟ ରଜ ଦିନ ବି ଯାଇଥିଲୁ ମୋ ଭଉଣୀ ସହ ଭାଇ ସହ ମିଶିକି ଯାଇଥିଲୁ ଆମର ଛତିଆ ମ ମନ୍ଦିର ଯୋଉଟା ପ୍ରସିଦ୍ଧ ଛତିଆର ଛଟିଆ ବଟ ଜାଣିଥିବେ କେତେ ଜଗନ୍ନାଥଙ୍କର ମନ୍ଦିର ଟା ଜାଣି ସେ ସେଠିକି ଯାଇଥିଲୁ ତ ଶେଷ ରଜ ଦିନ ମୁଁ କୁଆଡ଼େ ଯାଇପାରିନଥିଲି। ଘରେ ଥିଲି ତ ତା ପରଦିନ ଟିକେ ମହାବିନାୟକ ଆମର ଜାଣିଥିବେ ଚଣ୍ଡିଖୋଲ ମହାବିନାୟକ।
ହଁ ମୁଁ ବି ରଜରେ ଯାଇଥିଲି ହଁ ସଂକ୍ରାନ୍ତି ଦିନ
ହଁ ତ ସେଦିନ ଯାଇଥିଲୁ ଟିକେ ଭାଇଙ୍କର ଜନ୍ମଦିନ ଥିଲା। ସେଠିକି ଟିକେ ଯାଇଥିଲୁ ପୂଜା କରିକି ପ୍ରସାଦ ଖାଇକି ଆସିଥିଲୁ। ଏମିତି ସବୁ ଛୁଟି କଟିଥିଲା ତ ଦିଦିଙ୍କର ଜଣଙ୍କର ବାହାଘର ଥିଲା ସେ ଇଏ ଯାଇଥିଲୁ
ଏଇ ସବୁ କଥା ଛୁଟି ଦିନରେ ଏମିତି ମଜା ମସ୍ତିରେ ଆଇଛି ଆଉ।
ଆଜ୍ଞା ଆପଣଙ୍କର କଣ କେମିତି ଗଲା।
ଆମେ ତ ରଜରେ କୁଆଡେ ବୁଲିବାକୁ ଯାଇପାରିଲୁନି ଆମ ଘରର କିନ୍ତୁ ଅ ସବୁ ଲୋକମାନେ ଯାଇଥିଲେ ଆମ ଦି ତିନି ଭଉଣୀକୁ ଛାଡି ଦେଇ। ଆଉ ସମସ୍ତେ ଯାଇଥିଲେ ପୁରୀ ବୁଲିଆକୁ। ଜାଣିଥିବ ଆମ ଚାରି ଧାମ ଭିତରୁ ଗୋଟେ ଧାମ ହଉଛି
ଜଗନ୍ନାଥ ଥାମ ଆଜ୍ଞା। ଆମେ ତ ଓଡିଶା ବାସୀ ଆଉ ଆମର ସ୍ ସବୁଠୁ ଆମର ବଡ଼ ଜଗନ୍ନାଥ ଆଉ।
ଆମ ତ ଆମେ ସମସ୍ତେ ତ ଚାରି ଧାମ ବୁଲି ପାରିବାନି ନା ଚାରି ଧାମ ଭିତରୁ ଗୋଟେ ଧାମ ବୁଲିଲେ ବି ଜୀବନ ଧନ୍ୟ।
ଆଜ୍ଞା ନିଶ୍ଚିତ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହଁ ଘରେ ଏବେ ସକାଳ ସମସ୍ତେ ଗାଧୁଆ ବାଧୁଆ ତାପରେ ରୋଷେଇ ଚାଲିବ ଏବେ ସମସ୍ତେ ଗାଧୁଆ ବାଧୁଆ ଚାଲିଛି ବର୍ଷା ଏବେ ଟିକେ କମିଛି
ଆ ବର୍ଷା ଟିକେ କମିଛି ତ ସକାଳୁ ପୁରା ଲାଗି ରହି ଯେ ମୁଁ ଟିକଏ ମହାବିଦ୍ୟାଳୟ ଯାଇଥାନ୍ତି ଯାଇପାରିଲିନି ମୋ ବନ୍ଧୁଙ୍କୁ ଫୋନ୍ କରିଥିଲି। ତ ସିଏ ବି କହିଲେ କଣ ବର୍ଷା ହଉଛି ଯାଇ ହବନି। ଘରେ ରହିଲୁ ଘରେ ରହିକି ପାଠ ପଢ଼ିବା ଆଉ।
ହଁ ବର୍ଷା ଲାଗି ରହିଲାକୁ ବି ଆଉ ଅନ୍ୟ ସବୁ ଲୋକମାନେ କେହି କାହାର କାମ କିଛି କରିପାରୁନାହାନ୍ତି ଘରେ ବସିକି ରହୁଛନ୍ତି।
ବର୍ଷା ଦିନ ତ ସେଇୟା ହବ। ଆଉ କଣ କହୁଛନ୍ତି ଛୋଟ ପୁଅ ଖେଳୁଥିଲା।
ଆଉ ତମେ ଯୋଉ ଅ ପାଠ ପଢଉଥିଲ ଏବେ ଛୋଟ ଛୋଟ ପିଲାମାନ ଙ୍କ ପାଠ ପଢଉଛ ନା?
ହଁ ଗୋଟେ ପିଲାକୁ ପାଠ ପଢଉଛି।
ହଁ ମୁଁ କାଲି ଗୋଟେ ଆମ ପିଲାମାନଙ୍କୁ ପାଠ ପଢଉଥିଲି କାଲି ଦେଖିଥିଲି ତାଙ୍କ ବହିରେ ପଢିଲି ବାର ମାସ ବିଷୟରେ ସବୁ ଲେଖିଛନ୍ତି ଆମର ମନେ ପଡିଗଲା ମୁଁ ଛୋଟ ବେଳ କଥା କେମିତି ଆମ ସାଙ୍ଗସାଥି ବହି ପଢ଼ି କି ହୁଁ
ହ୍ୟାଲୋ।
ହଁ କୁହନ୍ତୁ ହଁ କ୍ଷମା କରିବା ବନ୍ଧୁ ଏପଟେ ଟିକେ
ହଁ ଟିକେ କେହି ନଥିଲା ବଳେ ଟିକେ କଥା ହେବେ କିଏ ଥିଲାବେଳେ ଟିକେ କଥା ହେବେନି।
ହଁ ବନ୍ଧୁ ଟିକେ ରୁହନ୍ତୁ ମୁଁ ବାପା ଡାକିଲେନି ମୁଁ ଟିକେ ଆସିଛି ପରେ କଥା ହବା ଆଉ।
ହଁ ଠିକ୍ ଅଛି।